ହାଲୋ।
ହ ସାଙ୍ଗ କଣ କରୁଛ?
ହାଲୋ।
ହାଲୋ ହାଲୋ।
ହାଲୋ ଆଉ କେମିତି ଅଛ ହଁ ହାଲୋ।
ହଁ ମୁଁ ଭଲ ଅଛି ତମେ କେମିତି ଅଛ?
ମୁଁ ବି ଭଲ ଅଛି।
ଆଉ ଖାଇ ସାରିଲଣି?
ହଁ ମୁଁ ଖାଇ ସାରିଲିଣି ତମେ?
ହଁ ମୁ ବି ଖାଇସାରିଲଣି।
ଆଉ।
ତମ ଦେହ ଭଲ ଅଛି।
ହଁ ମୋ ଦେହ ଭଲ ଅଛି ତମ ଦେହ ଭଲ ଅଛି।
ହଁ ମୋ ଦେହ ବି ଭଲ ଅଛି।
ଆଚ୍ଛା ଅ। ଆଜି ଆମେ ଆ କ୍ୟାରିୟର ପ୍ଲାନିଂ ବିଷୟରେ ଆଲୋଚନା କରିବା।
ଆ ହଁ ବହୁତ ଭଲ ବିଷୟ। ଜୀବନରେ ସଫଳ ହେବା ପାଇଁ କ୍ୟାରିୟର ପ୍ଲାନିଂ ବହୁତ ଜରୁରୀ ନୁହଁ।
ଠିକ୍ କହିଲ କିନ୍ତୁ କ୍ୟାରିଅର ପ୍ଲାନିଂ ବୋଲି ଆମେ କଣ ବୁଝୁ।
ହଁ କ୍ୟାରିୟର ପ୍ଲାନିଂ କହିଲେ ନିଜର ଆଗ୍ରହ। ଯୋଗ୍ୟତା ଏବଂ ଭବିଷ୍ୟତ ର ଲକ୍ଷ୍ୟ ଅନୁସାରେ ଠିକ୍ ପେସ ସା ବାଛିବାକୁ କ୍ୟାରିୟର ପ୍ଲାନିଙ୍ଗ କୁହାଯାଏ।
ତାହେଲେ ଛାତ୍ରଛାତ୍ରୀ ମାନେ ଛୋଟବେଳୁ ନିଜ ଲକ୍ଷ୍ୟ ସ୍ଥିର କରିବା ଉଚିତ କି?
ହଁ ଯେତେ ଶୀଘ୍ର ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ। ସେତେ ଭଲ ଭାବେ ମାନେ ପ୍ରସ୍ତୁତି ବି କରାଯାଇ ପାରିବ।
ଅ ଆଚ୍ଛା। ଠିକ୍ କହିଲ। ଅନେକ ଛାତ୍ର ଅନ୍ୟ ମାନଙ୍କୁ ଦେଖି କ୍ୟାରିଅର ବାଛନ୍ତି, ଏହାକି ଠିକ୍?
ନା। ପ୍ରତ୍ୟେକ ବ୍ୟକ୍ତିଙ୍କର ଆଗ୍ରହ ଓ ଦକ୍ଷତା ଭିନ୍ନ। ତେଣୁ ନିଜ କ୍ଷମତା ଅନୁଯାୟୀ କ୍ୟାରିୟର ବାଛିବାଟା ଉଚିତ୍।
ଆଚ୍ଛା। ଆ ଉଦାହରଣ ସ୍ୱରୂପ୍ କାହାର ବିଜ୍ଞାନରେ ଆଗ୍ରହ ଥିଲେ ସେ ଡାକ୍ତର କିମ୍ବା ଇଞ୍ଜିନିୟର ହେଇପାରେ।
ହଁ ଏବଂ କାହାର ଶିକ୍ଷାଦାନରେ ଆଗ୍ରହ ଥିଲେ ସେ ଜଣେ ଭଲ ଶିକ୍ଷକ ବି ହୋଇପାରେ।
ହଁ। ଆଜିକାଲି ପାରମ୍ପରିକ କ୍ୟାରିଅର ବ୍ୟତୀତ ଅନେକ ନୂଆ ସୁଯୋଗ ମଧ୍ୟ ଆସିଚି। ନୁହଁ କି?
ହଁ। ଯେପରିକି ଡିଜିଟାଲ ମାର୍କେଟିଂ, ଗ୍ରାଫିକ୍ ଡିଜାଇନ୍, ଡାଟା ଯୋଉ ଆମର ସାଇନ୍ ଆଉ ଯୋଉ ଆମର ହଉଚି କଣ୍ଟେଣ୍ଟ କ୍ରିଏ ଯୋଉ କଣ୍ଟେଣ୍ଟ କ୍ରିଏଟର ଯଦି ଏଇ ସବୁ ହଉଚି
ହୁଁ ଆଚ୍ଛା। ତେବେ କେବଳ ଡିଗ୍ରୀ ହେଲେ ହେଇଯିବ କି କ୍ୟାରିୟର ପ୍ଲାନିଂ?
ନା। ତା ସହିତ ଦକ୍ଷତା ବା ସ୍କିଲ୍ ଡେଭଲପ୍ ମଧ୍ୟ ବହୁତ୍ ଆବଶ୍ୟକ ବହୁତ ଜରୁରୀ ସେଟା।
ଅ ଆଚ୍ଛା ତାହେଲେ କହିଲ କେଉଁ କେଉଁ ଦକ୍ଷତା ଥିବା ଆବଶ୍ୟକ?
ଯୋଗ୍ୟତା କୌଶଳୀ, ନେତୃତ୍ୱ ଗୃ ଗୁଣ, ସମୟ ପରିଚାଳନା ଆଉ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଏ ସବୁ ସମସ୍ୟାର ସମାଧାନ ର କ୍ଷମତା ରଖିଚି।
ମୁଁ ଭାବୁଚି ଇଂରାଜୀ ଭାଷାର ଜ୍ଞାନ ମଧ୍ୟ ଆବଶ୍ୟକ, ଆମର କ୍ୟାରିଅର ପ୍ଲାନିଂରେ।
ନିଶ୍ଚିତ। କାରଣ ଆଜିର ପ୍ରତିଯୋଗିତା ମୂଳକ ଯୁଗରେ ଭାଷା ଦକ୍ଷତା ଏକ ବଡ ଶୁ ସୁଯୋଗ ଆଣିଚି।
ହଁ। ଅ କ୍ୟାରିଅର ଗଠନରେ ପରିଶ୍ରମର ଭୂମିକା କେତେ? ତମ ମତରେ।
ସଫଳତାର ସଫଳତାର ମୂଳ ଚାବି ହଉଚି ପରିଶ୍ରମ। ଲକ୍ଷ୍ୟ ସ୍ଥିର କରି ନିୟମିତ ପରିଶ୍ରମ କଲେ ସଫଳ ନିଶ୍ଚିତ ମିଳିବ।
ଆଚ୍ଛା, ବିଫଳତା ଆସିଲେ କଣ କରିବା ଉଚିତ?
ବିଫଳତାର ଶିକ୍ଷା ନେଇ ପୁଣି ଚେଷ୍ଟା କରିବା ଉଚିତ୍। ବିଫଳତା ସଫଳତାର ପ୍ରଥମ ପାହାଚ। ନା କଣ ଠିକ୍ କହିଲି ତ?
ହଁ ବହୁତ୍ ସୁନ୍ଦର କଥା। ତେବେ କ୍ୟାରିୟର ପ୍ଲାନିଂ ଆମ ଜୀବନରୁ ଏକ ସଠିକ୍ ଦିଗ ଦେଇଥାଏ। ନୁହଁ କି?
ହଁ। ଯଦି ଆମେ ଠିକ୍ ଯୋଜନା କରିବା ନିଜ ଦକ୍ଷତା ବିକାଶ କରିବା ଏବଂ ପରିଶ୍ରମ କରିବା ତେବେ ନିଶ୍ଚିନ୍ତ ଫଳ ହେବ। କାରଣ ବିନା ପରିଶ୍ରମରେ ବିନା ଦ କ୍ଷତା ରେ ବିନା ଯୋଜନାରେ ଆମେ କେବେ ବି ମାନେ ସଫଳ ହେଇପାରିବାନି।
ହଁ। ହେଲେ ତ ତାହେଲେ ତମର କଣ ମାନେ ନିଜର କ୍ୟାରିୟର ପ୍ଲାନିଂ କଣ ରହିଚି? ତମର ଅ ଜୀବନର
ହଁ। ମୋର ତ ନିଜର କ୍ୟାରିୟର ପ୍ଲାନିଂ ରହିଚି ଯେ ମୁଁ ଛୋଟ ବେଳୁ ମୋର କ୍ୟାରିୟର ପ୍ଲାନିଂ ବନେଇ ଦେଇଚି। କି ମୁଁ ଗୋଟେ ଟିଚର ହେବି। ମାନେ ଭଲସେ ପଢିବି। ଟିଚର ଖାଲି କହିଦେଲେ ତ ହବନି ତା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିବା ପାଇଁ ପଡ଼ିବ। ଟିଚର ହେବା ପାଇଁ ଦକ୍ଷତା କରିବା ଦକ୍ଷତାର ବିକାଶ କରିବା ପାଇଁ ପଡ଼ିବ। କଠିନ ପରିଶ୍ରମ କରିବା ପାଇଁ ପଡିବ, ତାହେଲେ ଯାଇକି ମତେ ସଫଳ ମିଳିବ। ତ ମୁଁ ଚେଷ୍ଟା ବି କରୁଛି ଠିକ୍ ସେତିକି କରିବା ପାଇଁଁ ମୋର ଶହେ ପରସେଣ୍ଟ ଦବା ପାଇଁ ବି ଚାହିଁବି। କାରଣ ବିନା ପରିଶ୍ରମରେ କେହି ବି କିଛି କରିପାରି ନାହାନ୍ତି ତ ମୁଁ ଚେଷ୍ଟା କରିବି ସେସବୁ ମାନେ ପାଇବାକୁ। ପାଇଁ ଭଲ ଟିଚର ହବା ପାଇଁ ଆଉ ତମର
ମୋର ତ ବହୁତ ଇଛା ବ୍ୟାଙ୍କରେ ଗୋଟେ ଅ ଜବ ମାନେ ଚାକିର କରିବା ପାଇଁ ମୋର ଛୋଟ ବେଳ ରୁ ଇଚ୍ଛା ଅଛି ଆଉ ମୁଁ ସେଥିପାଇଁ ମଧ୍ୟ ବହୁତ ପରିଶ୍ରମ ବି କରୁ ଆ ହଁ ମୁଁ ସେଥିପାଇଁ ବହୁତ ପରିଶ୍ରମ ବି କରୁଛି ଆଉ ଏବେ ମୋର ସେଇସ୍ ହିସାବରେ ମୁଁ କେମିତି ଗୋଟେ ଭଲ ବ୍ୟାଙ୍କରେ ରା ଯାଇକି ରହିବି ସେ ବ୍ୟବସ ତ ମଧ୍ୟ ମୁଁ କରିଚାଲିଚି।
ଭଲ କଥା କାରଣ ପ୍ରତିଦିନ ହଁ ହଁ।
ହଁ କୁହ ତୁମେ।
ମୁଁ ସେଇ କଥା କହିଲି ନା ଭଲ କଥା ତମେ ଖାଲି ବ୍ୟାଙ୍କିଙ୍ଗରେ ଜବ କରିବ ବୋଲି ଭାବିଦଉ ତ ହବନି ନା ତମକୁ ସେତିକି ନିଜକୁ ଟାଇମ ଦବା ପାଇଁ ପଡିବ ତା ପାଇଁ ମାନେ ବେ ପ୍ରିପାର ହେବା ପାଇଁ ପଡିବ। ତ ତାପରେ ଯାଇ ତମେ ତମ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇ ପାରିବ ଠିକ କହିଲି ନା।
ହଁ ଠିକ କହିଲ। ସେଥିପାଇଁ ମଧ୍ୟ ଆମକୁ ଅଧିକରୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ ଆମର ସ୍କିଲ୍କୁ ବି ଆମକୁ ଅଧିକ ଡେଭଲପ ବି କରିବା ପାଇଁ ପଡିବ। ଯେଉଗୁଡାକ ଆମର ନିହାତି ଦରକାର ଆମ ଆଉ ଘର ଲୋକଙ୍କର ଅ ମାନେ ସପର୍ଟ ବି ରହିବା ଦରକାର। ଗୋଟେ ପିଲା ପଛରେ ହି ତା ଫାମିଲି ପରିବାରମାନାନଙ୍କ ହାତ ରହିଥାଏ। ଅ ତ ଏସବୁ ନିହାତି ଦରକାର ଗୋଟେ ଜୀବନରେ ଗୋଟେ ।
ଠିକ କହିଲ ସାଙ୍ଗ କାରଣ ବିନା ମାନେ ପରିବାରରେ ବାପା ମାଙ୍କର ସପୋର୍ଟ ରେ ପିଲା କିଛି ବି କରିପାରିବେ। ଯଦି ଗୋଟେ ପିଲା ଘର ମୋ କଥା ମୁଁ କହୁଛି ଯଦି ମୁଁ ଗୋଟେ ପିକଚର ହବା ପାଇଁ ଗୋଟେ ସେଖ ଭ ପାଇଁ ମୁଁ ଚାହିଁବି ତ ମୁଁ ଚାହିଁଦେଲେ ହବନି। କିନ୍ତୁ ମୋର ସେ ସେତିକି ଦୃଢ ଥିବା ଦରକାର କି ନା? ମତେ ଟିଚର ହବାର ଅଛି ମତେ ଶିକ୍ଷକ ହବାର ଅଛି ମତେ ମୋ ଦୃଢରେ ରହିବାର ଅଛି। ଆଉ ମୁଁ କଣ କରିବି ନା ସେଇ ଦୃଢ ସହିତ ମୁଁ ଯୋଜନା ବି କରିବି କେମିତି ଶିକ୍ଷକ ହେବି ଦୃଢ ସହିତ ମୁଁ ମୋର ପାଠ ପଢିଲାରେ ଶୈଳୀ ଆଉ ସଫଳ ହବା ପାଇଁ ମତେ କଣ କଣ କରିବା ପାଇଁ ପଡିବ ତା ପାଇଁ ପରିଶ୍ରମ ବି କରିବାର ଅଛି। ଆଉ ତା ସହିତ ମତେ ମୋ ମୋ ପରିବାରକୁ ବି ମଧ୍ୟ କହିବାର ଅଛି କି ନା। ମତେ ଟିଚର ହବାର ଅଛି ମତେ ସେ ସପୋର୍ଟ ସେ କି ଯଦି ଫ୍ୟାମିଲି ସପୋର୍ଟ ନ ମିଳିବ ତାହେଲେ ଗୋଟେ ପିଲା କେବେ ବି ସଫଳ ପାଇପାରିବେ। ସେଇଟା ବି ଗୋଟେ ପରିବାରର ବି ସପୋର୍ଟ ରହିବା ନିହାତି ଆବଶ୍ୟକ ନୁହଁ।
ଠିକ କହିଲ। ତ ଅ ଆଜିକା ପିଲାମାନେ ପ୍ରାୟତଃ ସମସ୍ତଙ୍କର ଜୀବନର କିଛି ଅ ଦେଖୁଥିବ ବହୁତ ସାରା ପିଲା ଗାଁ ରେ ବୁଲୁଥିବେ ତାଙ୍କ ଜୀବନର କିଛି ବି ଲକ୍ଷ୍ୟ ନଥାଏ। ଆ ସେମାନେ ପ୍ରାୟତଃ ସବୁ ଗାଁରେ ବୁଲୁଥିବେ କିଛି କରୁଥିବେ। ଆଉ ଯେତେବେଳେ ସମୟ ଆସିବ ସେତେବେଳେ ସେମାନେ ଏଠି ସେଠି ବୁଲିକି କାମ କରନ୍ତି ଯୋଉଟା କି ପ୍ରଥମତଃ ସେମାନଙ୍କୁ ତାଙ୍କ କ୍ୟାରିଅର୍ ଗଢ଼ିବା ପାଇଁ ସେମ ତାଙ୍କ ଜୀବନ ଲକ୍ଷ୍ୟ ଆଗେ ଗୋଟେ ତିଆରି କରିକି ସେଇ ହିସାବରେ ଗଲେ ସେ ହୁଏତ କୋଉଠି ଗୋଟେ ଭଲ ଜାଗାରେ ରହିପାରିବେ କିନ୍ତୁ ଏବେ ତ ସେମିତି କିଛି କରୁ ବି ନାହାନ୍ତି ସେମାନେ। ଖାଲି ଯାହା ଗାଁ ରେ ବୁଲୁଛନ୍ତି ଆଉ କିଛି ବି ନୁହଁ ତା ଛଡା।
ମାନେ ସେମିତି ଛୋଟ ବଳୁ ନିଜର ମାନେ କ୍ୟାରିଅର ବଢିବା ପାଇଁ ଯଦି ନିଜେ ଦୃଢ ସଂକଳ୍ପ ନେଇଥାନ୍ତେ ନା ନିଜର ତାକୁ ଡେଭଲପମେଣ୍ଟ କରିଥାନ୍ତେ ତାହେଲେ ନିଶ୍ଚୟ ସେ ଆଗକୁ ଆସି ପାରିଥାନ୍ତେ। ତାଙ୍କର କିଛି ଅସୁବିଧା ବି ହେଇ ନଥାନ୍ତା କାରଣ ପ୍ରତି ପିଲା ନିଜର ନିଜେ ହିଁ ନିଜର ସ୍କିଲ୍ ଡେଭଲପମେଣ୍ଟ କରିପାରିବେ କାରଣ ଆଉ କି ଚାହିଁଲେ କରିପାରିବି ଯଦି ମୁଁ ଚାହିଁବି ମୁଁ ଗୋଟେ ପଣିଖା ଶିଖିନି ମୁଁ ଯଦି ଆଉ ଜଣେ ମତେ ଶିଖେଇବ ମୁଁ ଯଦି ମୋ ମନରେ ମାଇଣ୍ଡ ସେଟ୍ କରିନେବି ଯେ ମୁଁ କଣି ଶିଖିବି ନାହିଁ ମୋ ସ୍କିଲଟା କଣ ମୁ ସେଉଠୁ ଡାଉନ କରିଦେଲି ଆଉ ଯଦି ପାଞ୍ଚ ଜଣ ଆସି ମତେ ଶିଖେଇଲେ ବି ମୁଁ ସେଇଟା ଶିଖିପାରିବିନି। ଯଦି ମୁଁ ନିଜେ ଚେଷ୍ଟା କରିବି ମୋ ସ୍କିଲ୍ କୁ ଡେଭଲପ କରିବା ପାଇଁ କି ମୁଁ କଣିଖା ଟା ଶିଖିବି ତ ମୁଁ ନିଶ୍ଚୟ ମୋର ଡେଭଲପ ହେଇପାରିବ ମୁଁ ଶିଖିପାରିବି।
କହିଲ ହଁ ଠିକ କହିଲ। ତ ଅ
ହଁ କୁହ କୁହ
ମୁଁ କହିଲି କି ଅ ଯେମିତି ଗୋଟେ କ୍ୟାରିଅର ପ୍ଲାନିଂ ରେ ଆଂ ଛୋଟବେଳରୁ ହିଁ ସେଟା ମାନେ ପ୍ରଥମରୁ ସେଟା ଲକ୍ ଲକ୍ଷ କରାଯିବ ନିହାତି ଦରକାର ଯାହା ଦ୍ୱାରା କି ମଣିଷ ତାର ଲ ଖ୍ୟ ସ୍ଥଳରେ ପହଞ୍ଚି ପାରିବ ଆଉ ଯେତେବେଳେ ବାପା ମା ଏତେ କଷ୍ଟ କରୁଛନ୍ତି ତ ସେଇ ହିସାବରେ ତ ଆମକୁ ବି ଆମକୁ ବି ତାଙ୍କର ପ୍ରାପ୍ ବି ଆମକୁ ଦବା ପାଇଁ ପଡିବ ହୁଏ ତ ଆମେ ସେ ପ୍ରାପ୍ୟ ତାଙ୍କୁ ସୁଝି ପାରିବାନି କିନ୍ତୁ ଆମେ ତାଙ୍କୁ ସେତିକି ଖୁସି ତ ଦେଇପାରିବା ଯେତିକି ସେ ଆମ ପାଇଁ ଏତେ କଷ୍ଟ କରୁଛନ୍ତି ଆମ ଉପରେ ଭରସା ରଖିକି ଏତେ କିଛି କରୁଛନ୍ତି।
ଠିକ କଥା କହିଲେ ସାଙ୍ଗ ଠିକ କଥା କାରଣ ଦେଖି ଥିବ ପ୍ରାୟ ପିଲା କି ମାନେ ଆମର ଦେଖ କ୍ୟାରିଅର ବଢିବା ପାଇଁ ଖାଲି ନୁହଁ ଯେ ପାଠ ପାଠ ପାଠରେ ନୁହଁ ଖାଲି ସାଠରେ ବି ପିଲାମାନେ ବହୁତ ଆଗକୁ ଯାଇ ପାରୁଛନ୍ତି। ଯେମିତିି ଆମର ଡାନସିଂ ହଉ ସିଙ୍ଗିଙ୍ଗ ହଉ ଖେଳ ବି ହଉ ଦେଖିବା କ୍ରିକେଟ ଫୁଟବଲ ବି ପିଲା ନିଜର କ୍ୟାରିୟର କରୁଛନ୍ତି ଆଉ ମାନେ ବହୁତ ନା କମଉଛନ୍ତି ଆଉ ତାଙ୍କ ପାଇଁ ତାଙ୍କ ବାପା ମା ମାନେ ବି ଗର୍ବ ଅନୁଭବ କରୁଛନ୍ତି ଖାଲି ପାଠରେ ନୁହଁ ଆମକୁ ସା ସାଠରେ ବି ଆଗକୁ ଯିବାର ଅଛି ଖାଲି ପାଠ ପଢିଦେଲେ କାର୍ରଇଏର ପଢିବା ହେଇଯାଏନି ପାଠ ପଢିକି ବି ପିଲା ଶାଠରେ ବି ନିଜର ଭଲ ଭଲ କ୍ୟାରିୟର ଗଢ଼ି ପାରୁଛନ୍ତି। ତମେ ତେ ଜାଣିଥିବା ଆମର ବହୁତ ସାରା କ୍ରିକେଟର ଯୋଉମାନେ ଅଛନ୍ତି। ଡ୍ୟାନ୍ସର ସିଙ୍ଗର ସେମାନେ ସେଥିରେ ବି ନିଜର କ୍ୟାରିୟର କରି ପାରୁଛନ୍ତି ମେନ୍ ହେଲା
ହଁ।
ଛୋଟ ବଳୁ ନିଜର କ୍ୟାରିଅର କଢିବା ପାଇଁ ଯୋଉ ଯୋଉ ଥାଏ ସେଇଟାକୁ ଯ ମୂଳ ଦୁଆ ଟାକୁ ଯଦି ଆମେ ଷ୍ଟ୍ରଙ୍ଗ କରିପାରିବା ତାହେଲେ ସବୁ କିିଛି ସମ୍ଭବ ହେଇପାରିବ ନୁହଁ।
ଠ କହିଲ ଠିକ କହିଲ।
କାରଣ କାରଣ ଆଜିିକାଲି ତ ପୁରା ପ୍ରତିଯୋଗିତା ମୂଳ ହେଇଗଲାଣି ବିନା ପ୍ର ତିଯୋଗୀରେ କିଛି ବି ହେଇପାରିବନି ତ ସେଥିପାଇଁ ସବୁ ପ୍ରକାର ଦକ୍ଷତାର ଆମକୁ ଦୃଢ କରିବା ପାଇଁ ପଡିବ।
ହଁ। ଆଜିକାଲି ଯେମିତି ବିଜ୍ଞାନର ହଁ କମ୍ପିଟିସନ ଚାଲଚି ଆଉ ବହୁତ ବହୁତ ନୂଆ ମାନେ ଜିନିଷ ବି ସବୁ ଆବିଷ୍କାର ବି ହଉଚି। ସେଇ ହିସାବରେ ନିଜର ସ୍କିଲ କୁ ସେତିକି ଡେଭଲପ କଲେ ହିଁ ଆମେ ଆ ଜଣଙ୍କ ସହିତ ଆମେ କମ୍ ପିଟ୍ କରିପାରିବା କରିକି ଆମ ନିଜର ଜାଗାକୁ ଆମେ ହାସଲ କରିପାରିବା।
ଠିକ କଥା କହିଲ କାହିଁକି ନା ଗୋଟେ ଗୋଟେ ପିଲା ଥିବେ ଫାଷ୍ଟ ଫାଷ୍ଟ କଣ କରିବ ନା ସପୋଜ ଜଣେ ଟିଚର ହେବା ପାଇଁ ଚାହୁଁଥିବ। ସିଏ କଣ କରିବ ନା ଫାଷ୍ଟ ଫାଷ୍ଟ ପଢିବ ବହୁତ ପରିଶ୍ରମ କରିବ ତାପରେ ବହୁତ ସାରା ଏକ୍ ପରୀକ୍ଷା ଦବ ଯଦି ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେଲା ନା ଦେଖିବ ସେ କଣ କରିବ ନା ହେ ମୋ ଦ୍ଵାରା ତ ଆଉ ସେଇ କାମ ହେଇପାରୁନି ମୁଁ ଆଉ କରିବିନି। ତ ହାରିଯିବାର ମାନେ ନୁହଁ ଯେ ଯେ ଆମେ ମାନେ ବିଫଳ ହେଇଗଲେ କାରଣ ହାରିବାଟା ହିଁ ସଫଳର ଚାବିକାଠି ହାରିକି ଜିତିଥିବା ମଣିଷ ହିଁ ବି ବିଜେତା ବୋଲି କୁହାଯାଏ ସବୁବେଳେ ହାରି ଥିବା ମଣିଷ ଯଦି ଥରେ ଜେଇତି ଯାଏ ନା ଦେଖିବା ବହୁତ ଖୁସି ଲାଗେ। ମାନେ ନୁହଁ ଯେ ଆମେ ଆମ ଆମ ଆମ ଚେଷ୍ଟାକୁ ବି ଛାଡିଦବା। ବିଫଳତାରୁ ଶିକ୍ଷା ନେଇ ପୁଣି ଚେଷ୍ଟା କରିବା ଉଚିତ ତାପଳେ ଯାଇକି ଆମକୁ ସଫଳ ମିଳିପାରିବ ନୁହଁ।
ଠିକ କହିଲ ତମେ
ଯାହା ହଉ ଆମେ ଏଇ ବିଷୟରେ ଆଜି ଆଲୋଚନା କରିକି ବହୁତ କିଛି ଆମକୁ ଶିଖିବାକୁ ମିଳିଲା ନୁହଁ?
ମତେ ବି ଆଜି ତମ ସହିତ କଥା ହେଇକି ବହୁତ ଖୁସି ବି ଲାଗିଲା ଆଉ ବହୁତ କିଛି ବି ମୁଁ ଶିଖିଲି।
ହଁ ଧନ୍ୟବାଦ।